ହଁ ହଁ ଜୟ ଜଗନ୍ନାଥ। କେମିତି ଅଛୁ ଆଉ ତୁ?
ମୁଁ ଅଛି ଭାଇ। ତମେ କେମିତି ଅଛ?
ହଁ ଭାଇ ଭଲ ଅଛି। ଟିକେ ଦେହ ଖରାପ ହେଇଯାଇଛି। ଟିକେ କମିଗଲାନି ସେମିତି ଆ ଟିକେ ଜର ଖାସ ଟିକେ ହେଇଯାଇଥିଲା। ସେ ପାଗ ଚେଞ୍ଜ ହେଇଗଲା ତ ଆ ଏବେ ତ ଭଲ ଅଛି। ସେମିତି କିଛି ନାହିଁ ଖାଉଚି ପିଉଚି ଭଲ ଅଛି। ସେଇ ଦୁଇ ଦିନ ବୋହୁତ ପରିଶ୍ରମ ହେଇଗଲା। ଟିକେ ଜର ବର ହେଇଗଲା ପାଖରେ ତ କିଏ ନାହିଁ। ଗାଁରେ ତ ମୁଁ ଜାଣୁଛୁ ମୁଁ ବେଙ୍ଗାଲୋରରେ ଆଇକି ଅଛି। କାମ କରୁଚି। ଆଉ ଦେହପାହା ଖରାପ ହୋଇଥିଲା। ହଁ ଆଉ ତୋ ଦେହ ସବୁ ଭଲ ଅଛି ନା?
ଆରେ ନାଇଁ ଭାଇ ମୋର କଣ କହିବି କାଲି ଯୋଉ ତୁ ମୋ ସହ କଥା ହୋଉନଥିଲ କି ଛାତ ଉପରେ ସେତେବେଳେ କଣ ହେଲା ନା କଣ ଗୋଟେ ପୋକ ଟିଏ ଚଲୁ ଦେଲା। ଏମିତି ରକ୍ତ ବାହାରିଲା ଯେ ଆଉ କଣ କରିବା ବୋହୁତ ବିନ୍ଧା ଦେଲା। ଏବଂ ସେ ସେଇ ଯୋଉ ବିଲେ ଯୋଉଠାରେ ଚୋବେଇ ଥିଲା। ସେଠାରେ ମାନେ କଳା ଯାମ୍ପିଡି ମାନେ ବିଷାକ୍ତ ହେଇଗଲା। ତାପରେ ମେଡିକାଲ ଗଲି। ଚେକିଂ କରିଲି ତ କହିଲା ଏଇଟା କଣ ଗୋଟେ ବିଷାକ୍ତ ପୋକଟେ ଚୋବେଇ ଦେଇଚି। ତାପରେ ଇଞ୍ଜେକ୍ସନ ତିନିଟା ତିନିଟାରୁ ଚାରିଟା ଦେଲା। ତାପରେ ବ୍ଲଡ ବୋହୁତ ଗୁଡେ ନେଇଗଲେ। ଚେକିଂ କରିଲେ ବ୍ଲଡ ଟେଷ୍ଟ କରିଲେ ପ୍ରାୟ ଅଧଘଣ୍ଟା ଲାଗିଲା। କିନ୍ତୁ ଡକ୍ଟର କହିଲେ ନା ଭଲ ଅଛି। ତୁମେ ଏବେ ଯାଇପାର। ଏବଂ ଯେହେତୁ ଘର ଲୋକ ମାନିଲେନି କହିଲେ ଯାଆ ଟିକେ ଦେଖେଇକି ଝାଡା ଫୁଙ୍କା କରିକି ଆସିବା। କାହିଁକି ନା ଏଇ ତ ଆମ ଓଡିଶାରେ ଅନ୍ଧବିଶ୍ଵାସ ଅଛି। ଝଡା ଫୁଙ୍କା କରିବାର। ତ କଣ କରିବା ପୁଣି ଗଲି ଆଜି କୁଲାଃ କୁଡାକୁ ଗଲି। ସେ କଣ ପଛ ପଟେ ଥାଳି ଲଗୋଉଚି। ସେ ଥାଳି ଦ୍ଵାର କୁଆଡେ ବିଷ ଝଡିଯାଏ। ଏମିତି ଧାରଣା ତେଣୁକରି ଆଜି ସକାଳେ ଯାଇ ଥିଲି ବୋଉଙ୍କ ସହିତ ଥାଳି ଲଗେଇଲି ପ୍ରାୟ ସେ ବାପା ବି କହିଲେ କି ହଁ ବିଷ ଥିଲା ଏବେ କୁ ଝଡିଗଲା କିଛି ଅସୁବିଧା ନାହିଁ। ତମେ ଏବେରେ ଗୋଟେ ଦିନ ରେଷ୍ଟ କରିବାର ତାପରେ ଦେହ ଭଲ ହେଇଯିବ। ତେଣୁକରି ଆଜି ଦିନଟି ଯାକ ରେଷ୍ଟ ମାରିଲି ଏବେ ଟିକେ ଭଲ ଲାଗୁଚି।
ଆଚ୍ଛା ଆଚ୍ଛା ଏ ଭାଇ ଏଇ କଥା ତ କହିଲ ମୋର ବି ଗୋଟେ ମନେ ପଡିଗଲା। ଦିନେ କଣ ହେଇଥିଲା ନା ମୁଁ ଆମ ଦୋଖାନ କାମ ଚାଲୁଥିଲା। ସେ ଦୋକାନ କାମ ପାଖରେ ଅଛି। ମୁଁ ଝାଡା ଝାଡି କଲା ବେଳେ ସିଏ ପାଖରେ ବୁଡି ବୁଢୀଆଣି ନା କଣ ଝିଟି ପିଟି ଗୋଟେ ମୋ ଖାନ୍ଦ ଉପରେ ଟିକେ ମୂ ତି ଦେଇଥିଲା ବୁଝିଲା। ସେ ଜାଗାରେ ମତେ ଟିକେ ସେଇ ଟାଇମରେ କୁଣ୍ଡେଇ ହେଲା କାମ ଫାମ ତ କରୁଚି କାମ ବ୍ୟସ୍ତ ଅଛି। ଏତିକି ଦେଖୁଚି ଦୋକାନ କାମ ତ କରୁଛି। କଣ ଲାଗିଥିବ କଣ ପାଣି ପଡିଥିବ। ମୁଁ କହିବି ମୁଁ ଟିକେ ପିଠିକି ଚାରିଆଡେ ଇଏ ଟିକେ ପୋଛା ପୋଛି କରିଦେଲି ପାଣି ତ ପଡିଥିବ କଣ ପଡିଥିବ ଦେଖିଲି ଉପରେ କିଛି ନାହିଁ ନା ଝିଟିିପିଟି ଅଛି ନା ବୁଡୁ ବୁଡା ଅଛି ପୋକ ଫୋକ କିଛି ନାହିଁ। ମୁଁ ଟିକେ ପୋଛା ପୋଛି କରିଦେଲି। ସେମିତି ଗୋଟେ ଦିନ ଗଲା କୁଣ୍ଡା କୁଣ୍ଡି ଲାଗିଲା। ରାତିରେ ଶୋଇଲେ କୁଣ୍ଡେଇ ଲାଗିବାର ଗାଧୋଇ ଆଇ ସାଇଲା ପୋଡିବାର ସବୁ ହେବାର। ମୁଁ ଆଉ ଜାଣି ପାରିଲିନି ଘରେ କିଛି କହିଲେନି ଧିମି ସେମିତି ସିମିତି ରହିଗଲି। ଦୁଇ, ତିନି ଦିନ ଦେଖିଲି ଗାଧୋଇ କି ଆସିଲା ବେଳେ ଦର୍ପଣ ଦେଖିଲା ବେଳକୁ ପୁରା କଳା ହେଇକି ମୁଁ ପିଠିଟାକୁ ପୁରା ବେକ ପାଖରେ ଏତେ ବଡ ହେଇଗଲା ହେଲେ ବି ଘରେ କହିବାର ନାହିଁ ଲୁକି ଲୁକି ରଖି ଦେଇଥିଲି। ଯୋଉଦିନ ତିନି ଦିନିରୁ ହଁ ଭାଇ କହୁନ ତିନି ଦିନିରୁ ଯେମିତି ଚାରି ଦିନ ଗଲା ଦେଖିଲା ବେଳେ ପୁରା ବିଷକ୍ତ ପୁରା ରଙ୍ଗ ପୁରା ଧଳା ଧଳା ବିଷ ହେଇକି ସକାଳ ପାଣି ବିଷରେ ପୁରା ବେକଟା ପୁରା ହେଇଯାଇଥିଲା। ପୁଣି ସେ ଯୋଉ ଆମ ହିଞ୍ଜୁଳି କାଟର ଅଛି ଯୋଉ ସେ ସାନ ସାହି ପାଖରେ ବାଉରୁ ସାହି ଅଛି ସେଇଠି ଜଣେ ଅଛି ସିଏ ଗଲୁରୁ ଝାଡା ଝାଡି କଲା କଣ ମନ୍ତ୍ର ଫୁଙ୍କା ଫୁଙ୍କୀ କରିକି ସେ ଗଦ ଫଦ କଣ ଅଛି ସେଇଟା ଲଗା ଲଗି କରିକି ଝାଡା ଝାଡି କଲା ମାତ୍ର ଗୋଟେ, ଦୁଇ ଦିନ ପରେ ଭଲ ହେଇଗଲା। ସିଏ କହିଲା ମୁଁ ପଚାରିଲି ବାପା କଣ ଚୋବେଇଚି କଣ ନାଇ କହିପାରିବ କି ଜଣା ପଡିବ କି ମୁଁ ତ ଏବେ ଯାଏଁ ଜାଣିପାରିନି। କହିଲା କିଛି ନାଇଁରେ ବାପ ଏଇଠି ତମ ବୁଡୁ ବୁଡିଆ ଟିକେ ମୁତି ଦେଇଥିଲା ଆଉ ଏଇଟା କି ଛି ନାଇଁ ତୁ ତ ଆଗରୁ ଦେଖିଲେ କମି ଯାଇଥାନ୍ତା। ଏବେ ଟିକେ ରେଷ୍ଟ କରେ। ଟିକେ ଆମିଷ ଫାମିଷ ଖା ନା। ମହାପୁରୁ କୁ ଡାକୁଥା ସକାଳୁ ଟିକେ ଉ ସୂର୍ଯ୍ୟ ମୁଣ୍ଡିଆ ମାରୁଥା ଭଲ ହେଇଯିବ କିଛି କରନା ଆଉ। ବ ବେଶୀ ବଡ ହେଇ ଯାଇଥିଲା କହିକି ମୋର ଦୁଇ ଦିନ ଲାଗିଲା କମିଗଲା। ତମର ଯୋଉ କହିଲ ଚୋବେଇ ଦେଇଚି ତମ ଆଙ୍ଗୁଠିରେ କଣ ଚୋବେଇ ଥିଲା ତମର କଣ ଜଣା ପଡିଲା ସେଇଟା?
ରେ ମତ ଲାଗି କି ସେମାନେ ମେଡିକାଲ ଯୋଉ ଡକ୍ଟର କହିଲେ କି ଆ ଏହା ଯାହାଲେ ବି ତ ଏଇ ଟା ଏଣ୍ଡୁଅ ଚୋବେଇଥିବ ନହେଲେ ଗୁଇ ସାପ ଚୋବେଇଥିବ। ତେଣୁ ନହେଲେ ତ ଆଉ କାହାର ଝିଟିପିଟି ତ ଏମିତି ଚୋବେଇବ ନାହିଁ। ଉଁ ଯା ଯେହ ଯେହେତୁ ଗୋଇ ସାପ ତ ବହୁତ ବିଷାକ୍ତ ସାପ। ତ ମୁଁ କଣ କଣ କଲି କି ଡରିଗଲି ଟିକେ। ତାପରେ ଏଇଟି ତିନୋଟି ଇଞଜେକ୍ସନ ଦେଲା ପରେ ଟିକେ ଭଲ ଲାଗିଲା। ଯେତେବେଳେ ଚୋବେଇ ଦେଥିଲା ମାନେ ଯେତେବେଳେ ମେଡିକାଲ ନ ଯିବା ପୂର୍ବରୁ ମତେ ଟିକେ ଭଲ ଲାଗିଲାନି। ମୁଣ୍ଡ ଫୁଣ୍ଡ ଟିକେ ବିନ୍ଧାଇ ଦେଲା। ତାପରେ ମେଡ଼ିକାଲ ଗଲି, ଇଞ୍ଜେକ୍ସନ ତିନିଟା ଦେଲେ। ତାପରେ ବ୍ଲଡ ନେଲେ। ଚେକିଂ କଲା ପରେ କହିଲେ ଭଲ ଅଛନ୍ତି ଏବେ। ଟେନସନ ନିଅନା। ଆଉ ଟିକେ ରେଷ୍ଟ ମାର ଭଲ ହେଇଯିବ।
ଆଚ୍ଛା। ଆଚ୍ଛା। ହଁ ସେଇଟା କା ବା କଣ ଚୋବେଇଚି ସାନ ପୋକ କଣ ଚୋବେଇଚି କଣ ନାହିଁ କିଛି ତ କହିହବନି। ଆଉ ତାକୁ ଦେଖିକି ଆମେ ରହିବାକୁ ପଡିବ। କାରଣ ଆଜିିକାଲି ତ କେତେ ସାପ ସୂପା ଯତା ଯନ୍ତା ସବୁ ଅଛନ୍ତି ବିଶା କ୍ତ ହେଇଗଲେ ନି। ଆଉ ମୁଁ ବି ସେ ଟାଇମ ରେ ବହୁତ ପରିଶ୍ ତ ମାନେ ପରିଶ୍ରମ କାମରେ ଥିଲି ମୁଁ ବି ଡରି ଯାଇଥିଲି। ଏତେ ଦ ଏତେ କଳା ହେଇ କଣ ଗଲା ପୁଣି ଦି ଦିନି ପରେ ଘରେ କହିଲି ଘରେ ଗାଳି କଲେ। କହିଲେ କେମିତି ନ କହିକି ଅଛୁ ବେକସାରା ହେଇଗଲାନି ପୁଣି ପିଠିଆଡେ ହବ। କହିକି ଗଲା ବସ ମୋର ପାଖାଖି ଛଅ ମାସ ହେଇଗଲା ଆଉ ତମର ଏବେ ଟିକେ ଭଲ ଲାଗୁଚି ନା ହାତ ଟା?
ହଁ ଏବେ ଟିକେ ଭଲ ଲାଗୁଚି ଏବଂ ବାହାରେ ଟିକେ ବୁଲାବୁଲି କରିବାକୁ ଆସିଥିଲି। ତୁମେ ଏବେ କଲ କରିଲ ତ ଘରକୁ ପୁଣି ଆସିଲି ତମ ସହିତ କଥା ହଉଥିଲି। ଆଚ୍ଛା ତୁମେ ଯଉଁ ଝିଟିପିଟି ମୁତିଦେଲା କହୁଥିଲେ ତମେ ସେଇଟା ସେଇଦିନ ହିଁ ଦେଖେଇଦବା କଥା। କାରଣ ଇନଫେକ୍ସନ ଯୋଉ ପ୍ରକାର ହଉ ଚି ଆଜି କାଲି ଆଉ କଣ କହିବା? ଯେମିତି ଆମର ଦୁଇ ହଜାର ଉଣେଇଶରେ କୋଭିଡ ନାଇଣ୍ଟିନ। ଯୋଉ ଏ ଏମିତି ଗୋଟେ ମହାମାରୀ ବ୍ୟାପିବ ଗଲା ଯେ ସାରା ବିଶ୍ଵରେ ଲୋକମାନେ ଖାଲି ମ ମରିବାରେ ଲାଗିଲେ। ତେଣୁକରି ଦେହ ପ୍ରତି ଜାଗ୍ରତରେ ରହିବା ଦରକାର ଆଜିକାଲି।
ହଁଁ ଏଇଟା ବି କହିଲେ ସତ କଥା ଯେ ଆରେ କୁହନ ଭାଇ ସେ ଟାଇମ ରେ କଣ ହେଇ ଥିଲା ଦୋଖାନ ଆମର ଗୋଟେ ନୂଆ ଦୋକାନ କରାହେଲା ଦୋକାନ ଟା ଚେଞ୍ଜ ହେଲା ତ ଆଉ କୋଉ ପିଲା ପିଲା ମିଲାନି ବାବା ଭାଇ ମୁଁ ସବୁ କରୁଥିଲ ମୁଁ ଟିକେ ଉପ ଉପରେ ଚଢିକିି ଶୁଣି ଉପରେ ଚଢିକି ଝାଡା ଝାଡି କରୁଥିଲି ମତେ ଲାଗିଲା କଣ ମୁତିଛି କଣ ଆଉ କାମ ଫାମ କରୁଥିଲି ତ ହଁ ପାଣି ଫାଣି ମୁଣ୍ଡ ବାଳରୁ କଣ ପାଣି ପଡୁଥିବ ଝାଳ ନାଳ ହେଇକି ମୁଁ ଭାବିଠି ପିଠି ପୋଛା ପୋଛା ପୋଛି କରିଦେଲି। ସେମିତି ହେଇ ଫଳି ଫଳି ତ ବଡ ହେଇଗଲା ଆଉ କଣ କରିବ ସେମିତି ଟିକେ ଟିକେ ତ ହେଇ ବଡ ହେଇଗଲା। ତାପରେ ପୁଣି ଜାଣିଲି ନାଇଁ ଏ କଥା ଲୁ ଯେତେ କଥା ଘରେ ଲୁକିକି ରଖିବ। ସେତେ ନିଜ ବୋଧେ ବିପଦ ଏମିତି ଭାବିଲି ସେଦିନ ଗୋଟେ କଥାଟେ ଶିଖିବାକୁ ମିଳିଲା ଏମିତି ଆଉ।
ହଁ ହଁ ଠିକ କଥା କହିଲେ ଆଛା ତୁମ ତୁମ ପରିବାର ସବୁ ଭଲ ଅଛନ୍ତି କି ବାପା, ଭାଇ, ଭଉଣୀ।
ହଁ ହଁ ଭାଇ ସବୁ ଭଲ ଅଛନ୍ତି ସେଇ ଟିକେ ସାନ ଭଉଣି ର ଟିକେ ଦେହ ଖରାପ ହେଇଯାଇଥିଲା ତାକୁ ବି ଟିକେ ଜର ହେଇଯାଇଥିଲା। ଏଇ ଯଉ ବର୍ଷା ଫର୍ଶା ଟିକେ ମଝିରେ ହେଲା ଓଡିଶା ପାଞ୍ଚ ଛ ଦିନ ତଳେ ଟ ବର୍ଷା ବର୍ଷ ହେତୁ ଦେହ ଟି ଖରାପ ହେଇଥିଲା। ହଁ ଟିକେ ଭଲ ଅଛି ଆଉ ମାମାର ତ ଗୋଡ ଆଣ୍ଠୁ ପେନ୍ ଟା ଟିକେ ଅ ମାନେ କମୁଛି ବାହାରୁଛି କମୁଛି ବାହାରୁଛି କୁହନା ସେଇଟା ଟିକେ ମାମାଙ୍କୁ ବହୁତ ପରିଶ୍ରମ କରିବାକୁ ପଡୁଛି। ଆଉ ବାବାଙ୍କ ଦେହ ଭାଇଙ୍କ ଦେହ ସବୁ ଭଲ ଅଛି, ଆଉ ତମ ଘରେ ଘରେ ସବୁ କିପରି ଅଛନ୍ତି ସମସ୍ତେ?
ଆରେ କଣ କରିବ ଏବେ ଦେହ ତ କାହାର ବି ଭଲ ରହୁନି। ବାପାଙ୍କର ବୟସ ବଢି ବଢିଗଲାଣି ତାଙ୍କର ପ୍ରତ୍ୟେକ ଦିନ ମାନେ ଯେହେତୁ ଯେତେ ବୟସ ବଢିବ ସେତେ ବିପି ସୁଗାର ବଢି ବଢି ଚାଲିବ ନା। ତେଣୁ କରି କଣ କରିବା ଆଉ ତାଙ୍କୁ ବିଭିନ୍ନ ଟର ମାନଙ୍କୁ ଦେଖେଇଲି ହେଲେ ମଧ୍ୟ କିଛି ବି ହଉନାହିଁ। ପ୍ରାୟ ଚାରି ରୁ ପାଞ୍ଚ ହଜାର ଟଙ୍କା ସରିଗଲାଣି ଏଇ ମାସରେ। ବାପାଙ୍କର ବିପି ସୁଗର କିଛି କମୁ ହିଁ ନାହିଁ। ପ୍ରତ୍ୟେକ ଦିନ କୌଣସି କଥା କହିଲେ ଖାଲି ଚିଡଚିଡା ହଉଛନ୍ତି। ଆଉ କଣ କରିବା ଏମିତି ତ ଚାଲିଛି ଆଉ। ଆଉ ମାଆଙ୍କ ଦେହ ବି ସେ ଟିକେ ଭଲ ରହୁନି। ଗୋଡ ବିନ୍ଧା, ଆଣ୍ଠୁ ବିନ୍ଧା ଏମିତି ବାହାରୁଛି ଆମର ହିଞ୍ଜିଳି କାଟୁ ମେଡିକାଲ ଦେଖେଇଥିଲି କିନ୍ତୁ ଭଲ ବି ହଉନାହି ଏ ପର୍ଯ୍ୟନ୍ତ ମେଡିସିନ ପ୍ରାୟ ତିନି ରୁ ଚାରି ହଜାର ଟଙ୍କା କିଣିଲିଣି। ଆଉ ଗୋଟେ କଣ କଥା ନା ଆମର ହିଞ୍ଜିଳିକାଟୁ ମେଡିକାଲ୍ ରେ ଦେଖୁଛୁ
ବାହାରୁ ମାନେ କୌ ଅନ୍ୟ କୌଣସି ମେଡିସିନ ଷ୍ଟୋରୁ ଆଣିଲେ ହବନି ଔଷଧ। ଯୋଉ ମେଡିସିନ ଷ୍ଟୋର କହୁଥିବ ସେଇ ମେଡିସିନ ଷ୍ଟୋର ହିଁ ଆଣିବାକୁ ପଡିବ ତେଣୁକରି ଯୋଉ ମେଡିସିନ ଷ୍ଟୋର ଯାଉଛେ ଆମେ ତାର ମୂଲ୍ୟ ପ୍ରାୟ ବଜାର ଦର ରୁ ଦୁଇଶହ ପଚାଶ, ତିନିଶହ ଟଙ୍କା ଅଧିକ ହଉଛି ଏବଂ ସେଇଟା ହୀ ଟିକେ ବିଜେଡ଼ିଆ ହଉଛି। ଆଉ ତ ଏବେ ତ ରହିଲା ଏ ମେଡିସିନ ଖାଇଲେ ତ କମୁନାହିଁ। ମୁଁ ଭାବୁଛି ଆୟୁର୍ବେଦିକ ମେଡିସିନ ମାଙ୍କୁ ଦେଇଦେବି। ତ ମୂଳରୁ ଭଲ ହେଇଯିବ ଏମିତି କରିବାଟା ଠିକ ହବ। କାରଣ ବାରମ୍ବାର ସେମ୍ କାରଣ ବାରମ୍ବାର ସେଇ ମେଡିସିନ୍ ଭଲ ଲାଗୁନି ଖାଇଲେ ଆୟୁର୍ବେଦିକ୍ ମେଡ଼ିସିନ୍ ଦେଖିବା ଗୋଟେ ଥର ଟ୍ରାଏ କରିବା। ଯାହା ହବ ଦେଖାଯିବ ଆଉ।
ଓ ହଁ ଆଚ୍ଛା ଆଚ୍ଛା ନାଇଁ କହିଲ ଯେ ମାତ୍ର ମୁଁ ଗୋଟେ କଥା କହୁଚି ସେଇ କାର୍ଡ ମେଡିକାଲ ଯୁଅନ ଭାଇ କଣ ମା ମାମାର ଯେମିତି ଗୋଡ ବିନ୍ଧା ବାହାରିଲା କୁହନ ଅମେ ପିଶା ବାଟ୍ ନା ଭୁବନେଶ୍ଵର ବୁଲିଲୁ କାଟ ରେ ଦେଖେଇଲୁ ବରହମ୍ ପୁର୍ ଫାଷ୍ଟ କାର୍ଟ ଟିକେ ଦେଖେଇଲୁ ବ ଭଲ ହେଲାନି ପୁଣି ବ୍ରହ୍ମପୁର ଗଲୁ ବ୍ରହ୍ମପୁର ଭଲହେଲାନି ଭୁବନେଶ୍ୱର ନେଲୁ ବିଶାଖାପାଟନା ନେଲୁ। ଗୋଡ ପେନ୍ କମୁନି ବସି ପଡ଼ିଲେ ମାନେ ଏବେ ଦୁଇ ତିନି ବର୍ଷ ତଳ କଥା ମୁଁ କହୁଚି। ବସି ପଡି ଉଠି ପାରିବା ନାଇଁ ଗୋଡ ଲାଗିଯିବାର ପୁରା ପେନ୍ ହେବାର କାଟିବାର ରା ଏତିକି ବିନ୍ଧିବାର ଲମ୍ବେଇକି ଶୋଇପାରିବାର ନାହିଁ ଉଠି ନିତ ହେବାର ନାଇଁ। ବହୁତ ଘରେ ବାବା ବି ବହୁତ ଉମ୍ ମାନେ ପଳେଇଲେ କଣ ହେଲା କଣ ହେଲା କହିକି ଆମେ ସବୁ ଟେନସନ୍ ହେଇଗଲୁ ତାପରେ ସେଇଟା କମିଲାନି ତମକ୍ କହିଲା ପରେ ଆୟୁର୍ବେଦିକ ଦେଖେଇଲୁ। ଟିକେ କମେଇବାର ମାସେ କମିବାର ଫି ଦଶ ଦିନ ପନ୍ଦର ଦିନ ପରେ ଭାରି ପଡିବାର ଆମେ କଣ କଲୁ ସେ ଯୋଉ ଆମର ତଲ ଘର ପାଖେ ଦେଖି ଗୋଟେ ବାବାଜୀ ମଠ ଅଛି
ହଁ ହଁ ହନୁମାନ ମନ୍ଦିରରେ ଯୋଉ।
ହଁ ସେ ଉପରେ ଯୋଉ ଲତ ମଠୁରା ଗଡା ଅଛି ବରଗଛ ପାଖରେ ସେ ମଠ ପାଖକୁ ନିଅ ଗୋଟେ ସେଠି ଗୋଟେ ବାପା ଆସନ୍ତି ସେ ବାପାକୁ ଦେଖ ଦେଖ ସେ ବା ଗୁଡା ମାମା ଏଗା ମାମା ଡେଲି ଆସୁଚି ମନ୍ଦିରକୁ ସେ ବାପା ଶନିବାରୁ- କୁ ନା ରବିବାରକୁ ଗୋଟେ ତେଲ ଦଉଚନ୍ତି ତାଙ୍କେ ନିଜେ ବନେଇକି ସେଠୁ ନାଇଁ କଣ କୋଉଠୁ ତାଙ୍କେ ଆଣିକି ସେଇଟା ଫିରେ ତେଲ ଆଉ ଯାହା ତମ ଖୁସିରେ ଟିକେ ପନିପରିବା କି ଯାହା ଦେଲ କି ନଦେଲ ସେଇଟା କିଛି ସିମିତି ନାଇଁ ତେଲ ଲଗ ପ୍ରାୟ ତେଲ ଲଗ ସନାସନିର ମାମା ମନ୍ଦିର ଯଦି ମନ୍ଦିର ମନ୍ଦିର ଯଅ ଏପାରେ ମାମାର ଗୋଡ ପ୍ରାୟ ଛଅ ସାତ ମାସ ହବ ବହୁତ ଫ୍ରିରେ ଅଛନ୍ତି। କାଟୁଚି ମାନେ ଏମିତି ବେଶୀ ସିଢି ଚଡିଲେ ବା ବେଶୀ ଛିଡା ହେଇକି କାମ କଲେ ସାତ ଆଠ ଘଣ୍ଟା ଛିଡା ହେଇ କାମ କରିବାରେ କାଟୁଚି ଆଉ ଏମତି ଦି ଘଣ୍ଟା କରିକି ଗୋଟେ ପନ୍ଦର କୋଡିଏ ରେଷ୍ଟ ନେଲେ କିଛି ଆଉ କାଟୁନି। ସେଥି ମୁଁ ଥରେ କହୁଚି ଥରେ ଗୋଟେ ମାସେ ଟ୍ରାଏ କର ଉପରକୁ ଯାଇକି ଦେଖ ଗୋଡ କେ କା କା ଗୋଡ ଭିତର କଥା ତ ଆମେ ଜାଣିପାରିବା କଣ ହେଇଚି କଣ ନାହିଁ। ସେଥିପାଇଁ ଉପରୁ ଯାଇକି ଗୋଟେ ଥର ମା ସେ ବାପା ସାଙ୍ଗେ କଥା ହେଇ ଗୋଡ ଫୋଦ ଦେଖ କେମିତି କଣ ହେଇଚି ତାଙ୍କେ କହିବେ। ତାକୁ ଟିକେ ମା ମୋର ଟିକେ ବେଶି ତାଙ୍କ ଉପରେ ଭଲ ହେଇଯିବ ବୋଲି ଆଉ।
ହଁ ତୁମେ ବି କହିବା ଭଳି ସତ କଥା। କଣ ଆୟୁର୍ବେଦି ମେଡ଼ିସିନ୍ ମଧ୍ୟ କେତେ ଜଣ କହୁଚନ୍ତି କି ଭଲ ହେଇଥାଏ ଭଲ ହେଇନଥାଏ କିନ୍ତୁ ଦେଖିବା ଗୋଟେ ମାସ ଆୟୁର୍ବେଦି ମେଡ଼ିସିନ୍ ଏ ଟ୍ରାଏ କରିବା ପୁଣି ଯଦି ନ କମୁଁଚି ଆ ତ ଦେଖିବା ସେ ବାପାଙ୍କ ତମେ କହିଲା ପରେ ସେ ବାପାଙ୍କ ପାଖକୁ ଯିବା। ଯଉ ଏଁ ଝାଡାଝଡି ଟିକେ କରିବା। ଆମେ ନ ସତ ନା ସତ ଗଲା ପରେ କା ଗୋଡରେ ତ ଭିତର କଥା ତ ଆମେ ଜାଣିପାରିବାନି। ଯଦି ବାହାରେ କଣ ମାଡ ହେଇଥିବ ତାହା ବି ଜାଣି ହବ ତେଣୁ ମୋ ଗୋଟେ ଥର ନେଇକି ଦେଖିଦେବା ଆଉ ମାସ ଦି ମାସ ଦେ ଖିଲା ପରେ ଯଦି ଭଲ ହେବ ବାପାଙ୍କ ପାଖକୁ ପ୍ରତ୍ୟେକ ଦିନ ଯିବାକୁ ପଡିବ।
ହଁ ସେମିତି ପ୍ରତିଦିନ ତ କହିବେ ପ୍ରତ୍ୟେକ ଦିନ ପ୍ରତିକ ଦିନ ଟାଇମ୍ ହବ କି ନାଇଁ ତା ତ କହିବେ ମାଇକିନା ଲୋକ ତ ସବୁଦିନେ ଘର କାମ ସବୁଦିନ ତମେ ଗୋଟେ କାମ କର ତମ ବୋଉକୁ କୁହ ପ୍ରତିଦିନ ଯିବେ ସୋମବାରକୁ ଟିକେ ଯିବେ ପାଖ ତ ରାସ୍ତା ଗୋଟେ କିଲୋମିଟର ବି ହବ ତମ ଘରକୁ ସେଠି ସୋମବାର ଦିନ ଟିକେ ଯିବେ ଟିକେ ଶିବଙ୍କ ଦର୍ଶନ ପାର୍ବତୀ ଶ୍ରୀ ନରସିଂହ ମନ୍ଦିର ଜଗନ୍ନାଥ ମନ୍ଦିର ସବୁ ଅଛି ହନୁମାନ ମନ୍ଦିର ସବୁ ଅଛି ଭିତରେ। ଦର୍ଶନ କରିକି ଆସିବା ସନ୍ନ୍ୟା ଦିନ ଯାଉଥିବେ। କାରଣ ମୋ ମାମା ବି ଦିଥର ମାନେ ଦି ସପ୍ତାହକୁ ଦିଥର ସବୁଦିନ ମା କୁ ଡାକୁଛନ୍ତି। ପ୍ରାୟ ଛଅ ସାତ ମାସ ହେଲା ଗୋଡ ଫୋଡ ସବୁ ଭଲ ଅଛି ଚାଲ ବୁଲ କରୁଛନ୍ତି ଗୋଟେ ମନରେ ମ ବିଶ୍ଵାସ ରହିଗଲା ହଁ ଭଲ ହେଇଗଲା ବୋଲି ସେଥିପାଇଁ ଗୋଟେ ଥର କୁହ ବୋଉ କୁ ଯାଇକି ତମର ଦେଖେଇକି ଆସିବେ ମାସେ ଭାଇ ମେଡ଼ିସିନ୍ ଫେଡିସିନ ସବୁ ସରୁ ବୁଝିଲା ନା ସବୁ ମେଡ଼ିସିନ୍ ତମର ସରୁ ଯେତିକି ମେଡ଼ିସିନ୍ ଆଣିଛ ସବୁ ସରୁ ଗୋଟେ ମାସେ ଯାଆନ୍ତୁ ଦେଖିକି ଆସନ୍ତୁ ମନ୍ଦିର ଫନ୍ଦିର ଯାଆନ୍ତୁ ମାସଟି ଭଲ ଲାଗିବ ତସେଠିତ ଫ୍ରିରେ ସବୁ ହଉଚି ତମେ କାହିଁକି ପଇସା ରହିବ ତମ ପାଖରେ ବି
ହଁ ଠିକ୍ କଥା କହିଲ ତୁମେବି ମୁଁବି ଆଜି କଣ ନା ସେ ବାପା ବାପା ମତେ କହିଲେ ଆଜି ଯାଇକି ଶିବ ମନ୍ଦିରରେ ଗୋଟେ ପ୍ରସାଦ ନେଇକି ଭୋଗ ଲଗେଇ ଦିଅ ଏବଂ ମୁଁ ଘରୁ ଗାଁକୁ ଆସିବା ପରେ ଆଉ ଗାଧ ଫଧା କରିକି ପୁଣି ଶିବ ମନ୍ଦିରକୁ ଗଲି ଶିବ ମନ୍ଦିରକୁ ଗଲେ ଗୋଟେ ପ୍ରସାଦ ଦେଲି ଏବଂ ନଡ଼ିଆ କଦଳୀ ଟିକେ ନେଇଥିଲି ଭୋଗ କରିଲି। ତାପରେ ମନଟା ଏମିତି ଶାନ୍ତ ଲାଗିଲା ଆଉ କଣ କହିବି। ଯେପ ମାନେ ଯେପ ଏପରିକି ଆପଣ ତୃପ୍ତି ହେଲାବି ଲାଗିଥାଏ ଏବଂ ସେଠାରେ ସେଠାର ମାନେ ଯେଉ ପୂଜାରୀ ଅଛନ୍ତି ମତେ ଟିକେ ମା ବାବାଙ୍କର ପ୍ରସାଦ ଟିକେ ଦେଲେ ମାନେ ଆମର ଯୋଉ ପାଦୁକା ସେ ପାଦୁକା ଖାଇ ସେ ପାଦୁକା ଖାଇଲା ପରେ ମନ ପୁରା ଥଣ୍ଡା ହେଇଗଲା ଭାଇ ହନ ହେଇଗଲ
ହଁ ହଁ ଭାଇ କଅନ ମୁବିତ ଅଫିସ୍ ଗଲାବେଳେ ଟାଇମରେ ଗୋଟେ ଶିବ ମନ୍ଦିରରେ ପଡ଼ୁଚି ସାନ ଶିବ ମନ୍ଦିର ଆମ ଗାଁରେବି ଏତେ ବଡ଼ ମନ୍ଦିର ଅଛି ମୋ ବାଟରେ ଗୋଟେ ସାନ ଶିବ ମନ୍ଦିର ପଡଛି ଯେମିତି ଆମେ ଦେଖିଥିବ ଓଡିଶାରେ ଯୋ ବରଗଛ ସାହିରେ ଗୋଟେ ମନ୍ଦିରଥାଉଛି ଦେବୀ ମନ୍ଦିର ହନୁମାନ ମନ୍ଦିର। ସେଇ ଟାଇପ ରେ ଗୋଟେ ସାହି ଭିତରେ ଗୋଟେ ସାନ